ଆଁ। ହ୍ୟାଲୋ। ହ୍ୟାଲୋ।
ଏମିତି ଟିକେ କଥା ହେଇ
ହାଲ ହଁ ମ୍ୟାଡ଼ାମ କୁହନ୍ତୁ। ହଁ ମ୍ୟାଡ଼ାମ ନମସ୍କାର କୁହନ୍ତୁ। ଆଜି ଆପଣ କଣ ରେସ୍ ସିପି ବନେଇଥିଲେ?
ଆଜି ଆମର ହେଇଥିଲା ଆଉ ଡାଲମା ଅରୁଆ ଡାଲମା ଆଉ କାନିକା।
ଅରୁଆ ଡାଲମା ସହିତ?
କାନିକା କରିଥିଲି କାନକା।
କାନ୍କା?
ଗା ଆଜ୍ଞା।
ଆଛ କାନକା ଆପଣ କିପରି ପ୍ରସ୍ତୁତ କରିଥିଲେ ଅରୁଆ ଡାଲମା କିପରି ପ୍ରସ୍ତୁତ କରିଥିଲେ ଦୟାକରି କୁହନ୍ତୁ।
ଆଜ୍ଞା ଆଉ ଅରୁଣ ଡାଲମାଟା ପ୍ରଥମେ କଲୁ ଡାଲମରେ ସବୁ ପ୍ରକାର ପରିବା ପଡିପାରିବ ଆଳୁ ସାରୁ କଖାରୁ ଆଉ ବାଇଗଣ ଅମୃତଭଣ୍ଡା ଆଉ ବିନ୍ସ ଗାଜର ଆ ଇଏ ପଡିିପାରିବ ଯୋଉ ସବୁ ପ କାରେ ଯେତିକି କଖାରୁ ସେତିକ ମାନେ ସବୁ ଏତିକି କାଟିଲି। ପରିବା ପ କାଟିକି ତାପରେ କିଛି ହରଡ଼ ଡ଼ାଲି ନେଲି ହରଡ଼ ଡାଲି ହରଡ ଡାଲି କିଛି ଆଉ ମୁଗ ଡାଲି କିଛି ତାକୁ ନେଇ ତାକୁ ଭଲ ଭାବରେ ଏମ୍ ସଫା ତାକୁ କରି ପିଛୁଳେଇ ଦେଇକି ଭଲ କି ମୁଗ ଡାଲି ହରଡ଼ ଡାଲିକୁୁ କା ପରିବା ଯୋଉ କାଟିଥିବୁ ତାକୁ ବି ଭଲ ଭାବରେ ଗୋଳେଇକି ତାକୁ ଚଫା ରହିଲା ତାପରେ ମ୍ୟାଡ଼ାମ କଣ ହେଲା ନା ସେଠି ଗୋଟେ ଡେକ୍ଚି ନେଲି ଗୋଟେ ଡେକ୍ଚିରେ ଡାଲମା କରିଥିଲି ପ୍ରେସର ରେ କରିନ ଥିଲି ଡେକ୍ଚି ନେଇକି ଡେକ୍ଚିରେ ଏମ୍ ଡାଲମାକୁ ବସେଇବା ପାଇଁ କି କିଛି ପାଣି ଦେଲି। ତା ଦେହରେ ପରିବା ପକେଇଲି ପାଣି ଟା ଗରମ ହେଲା ପରେ ପରିବା ପକ ପକେଇଲି ପରିବାର ଟା ଟିକେ ଫୁଟି ଆସିଲା ବେଳକୁ ତା ଦେହରେ ଲୁଣ ଟିକେ ହଳଦୀ ଗୁଣ୍ଡ ଟିକେ ସବ୍ ଦେଲି। ଦେଲି ଦେ ତାପରେ ଡାଲି ପକେଇଲି ହରଡ଼ ଡାଲି। ତାପରେ ମୁଗ ଡାଲି ସବୁ ପକେଇଲୁ ଡାଲିଟା ଯେହେତୁ ଫୁଟିଲା ଡଲମାଟା ଫୁ ଫୁଟିଲା ପରେ ବାଇଗଣ କାଟିକି ଯୋଉ ରଖିଥିବି ବାଇଗଣ ଟା ପକେଇବି ତାପରେ ଉ ବାଇଗଣଟା ଫୁଟିଲା ପରେ ତା ଦେହରେ କିଛି ଅଦା ଆଉ କଞ୍ଚାଲଙ୍କାର ପେଷ୍ଟ କିଛି ରଖିଥିଲି। ଅଦା କଞ୍ଚା ଲଗା ପେଷ୍ଟ ଦେଲି ଡାଲମା ଟା ଭଲ ଭାବରେ ଫୁଟିକି ସିଝିଲା ସିଝିଲା ପରେ ଡାଲି ଟା କୁ ବେଶୀ ଫିଟେଇବେନି କି ପରିବା ବେଶୀ ଫିଟିବନି ଯେମିତି, ଡାଲମା ଟା ଫିଟି ଗଲେ ଭଲ ଲାଗେ ନା। ସେଥିପାଇଁ ଡାଲମାଟା ଦେଖିଲୁ, କ୍ୱାଣ୍ଟିଟି ଅନୁସାରେ ମାନେ ସିଝିଗଲା ଯେମିତି, ତେଣୁ ତାକୁ କାଢ଼ିକି ରଖ ଖିଲି। ତା'ପରେ କିଛି ଗୁଆ ଘିଅ ଦେଲି। ଗୁଆ ଘିଅ ତା ସାଙ୍ଗରେ ଯେହେତୁ, ଅରୁଆ ଡାଲମା, ଗୁଆ ଘିଅ ଆଉ-ଉଁ-ଉଁ, ଶୁଖିଲା ଲଙ୍କା ଆଉ ଜିରା। ଏତିକି ଦେଇକି ଡାଲମାଟାକୁ ଭଲ ଭାବରେ ବଘାରିଲି। ଡାଲମାଟାରେ ଛୁଙ୍କ ଦେଲି। ଛୁଙ୍କ ଦେଇ ସାରିଲା ପରେ, ଡାଲମାକୁ ଅ ଦୁ ଗୋଟେ ମିନିଟ୍ ତାକୁ ଟିକେ ଫୁଟିବା ପାଇଁ ଛାଡ଼ିଦେଲେ। ତା'ପରେ ତାକୁ, ଓହ୍ଲେଇକି ଥୋଇଦେଲି। ଉଁ ତା'ପରେ ଏପଟରେ ମ ତା, ଦେହରେ କିଛିଟା ମସଲା ଦବା ପାଇଁ କି ମୁଁ ହଁ, ପକେଇଥିଲି କି ଜିରା ଟିକେ ଆଉ ଲଙ୍କା ଟିକେ, ତାକୁ ମିଶେଇକି ତାକୁ ଭାଜିଲି। ତା'ପରେ ତାର ଗୁଣ୍ଡ ଟା ପ୍ରସ୍ତୁତ ହେଲା। ସିଏ ରହିଲା। ତା'ପରେ ଡାଲଚିନି ଟିକେ, ଲବଙ୍ଗ ଦିଟା, ଆଉ ଗୁଜୁରା ତି ଗୋଟେ, ତାକୁ ଗୋଲମରି ଚ ସେଥିରୁ ଦିଟା। ତାକୁ କଣ କଲି? ପାନ ମଧୁରୀ ଟିକେ ତାକୁ ସବୁ ପକେଇକିରି, ତାକୁ ଭାଜିଦେଲି। ପକେଇକି, ତାକୁ ଭାଜିପ ଭାଜିଲା ପରେ ତାକୁ ଗ୍ରାଇଣ୍ଡିଙ୍ଗ୍ କରିକି ରଖିଲି। ହଁ, କୁହନ୍ତୁ।
ମ୍ୟାଡାମ୍ ଡାଲମାରେ ପାନ ମଧୁରୀ ପଡ଼ିଲେ ତା ଟେଷ୍ଟ ଟା ଭଲ ଲାଗେ!
ଟେଷ୍ଟ ବଢିଆ ଲାଗେ। ଆପଣ କରିକି ଖାଆନ୍ତୁ ତା'ପରେ କହିବେ। ପାନମଧୁରୀ ଟା କେମିତି? ପଞ୍ଚୁ ଫୁଟଣ ରେ ଅଛ୍ ସିଏ ବଘରା ହଉଛି, ସବୁଥିରେ ଟେଷ୍ଟ ଲାଗୁଛି ନା ନାଇଁ। ସେଇଭଳିଆ ପାନମଧୁରି ଅଳ୍ପ ପ ଗୁଣ୍ଡ କରିକି ଅରୁଆ ଡାଲମାରେ ଦେଲେ ଟେଷ୍ଟ ଲାଗେ।
ଆଜ୍ଞା ମ୍ୟାଡ଼ାମ୍।
ତାକୁ ଦେଲୁ, ତାକୁ ଦେଇ ସାରିଲା ପରେ ଆନ୍ ତା'ପରେ ଗରମ ମସଲା ଦେଇଦେଲୁ। ତା'ପରେ ଜିରା ଲଙ୍କ୍ ଙ୍କା ଗୁଣ୍ଡ ତାକୁ ଦେଇକି ଡାଲମାଟାକୁ ରଖିଦେଲୁ। ତା'ପ ରେ ଟିକେ ଧନିଆ ପତ୍ର ପକେଇଦେଲୁ। ଡାଲମା ଟାକୁ ରଖିଦେଲୁ ବାସ୍ ଡାଲମା ହେଇଗଲା। ଆନ୍କା କରିବା ପାଇଁ କି? ଆପଣଙ୍କର ମେଜର କପ୍ ରେ, ଯେତିକି ଆପଣଙ୍କର ଦର୍ କାରେ ହବ, ଚାଉଳ ନେବେ। ଧର ମୁଁ ଅଢ଼େଇଶ ଚାଉଳ ନେଇ ଥିଲି। ଦୁଇଶହ ପଚାଶ ଗ୍ରାମ ଚାଉଳକୁ ତାକୁ, ଭଲ ଭାବରେ ପିଛୁଳେଇକି ତାକୁ ରଖିଲି। ପରେ ସେଥିରେ ଟିକେ ହଳଦୀ ଗୁଣ୍ଡ ଗୋଳେଇ ଦେଲି। ଚାଉଳ ଦେହରେ, ଚାଉଳ ଦେହରେ ଗ-ଗୋଳେଇ ଦେଇକି। ପ୍ରେସର କୁକର ବସ୍ ଚେଇଲି। ପ୍ରେସର କୁକର ରେ ଗୁଆ ଘିଅ କିଛି ଦେଲି। ତା'ପରେ କିଛି କାଜୁ ଆଉ, କିଛି ବାଦାମ୍ ଆଉ ପେସ୍ତା ବାଦାମ୍। ଏଁ ସବୁ ତା'ପରେଁ ଏ ଟିକେ, ଲବଙ୍ଗ ଟିକେ ଆଉ ଗୋଲ ଗୁଜୁରାତି ଟିକେ ସବୁ ଦେଇକି, ତାକୁ ଟିକେ ଭଲ ଭାବରେ ଭାଜିଦେଲି। ତାକୁ ଭାଜିଲା ପରେ ତା'ପରେ ସେ ଯୋଉ ଚାଉଳକୁ ହଳଦୀରେ ଗୋଳେଇକି ରଖିଥିଲି। ତା, ପରେ ସେଥିରେ ପକେଇଦେଲି ପ୍ରେସର୍ ରେ ପକେଇକି, ତାକୁ ଭଲ ଭାବରେ ଭାଜିଲି। ଭଲ ଭାବରେ ଭାଜି ସାରିଲା ପରେ, ସେ ଯେମିତି ଦେଖିଲି ଟିକେ ଲାଗୁନେଇ ହେଇଗଲା ତା'ପରେ ତାର କ୍ଵାନ୍ଟିଟି ଅନୁସାରେ ତାକୁ, ପାଣି ଦେଲି। ସେଥିରେ କିଛି ଲୁଣ ପକେଇଲି। ତା'ପରେ ସ୍ଵାଦ ଅନୁସାରେ ଲୁଣ। ତାପରେ କିଛି ଚିନି ପକେଇଲି। ହଁ ଚିନି ପକେଇଲି। ତାପରେ କି ଗୋଟେ ଦିଟା ତେଜପତ୍ ତ୍ର ତା ଦେହରେ ପ କେଇଲି। ତାପରେ ତାକୁ ତିନିଟା ସିଟି ଦବା ପର୍ଯ୍ୟନ୍ତ ଛାଡିଦେବେ। ତିନିଟା ସିଟି ଦେଲା ପରେ ତାପରେ ତାକୁ ତାକୁ ଛାଡିଦେବେ। ତିନିଟା ସିଟି ଦେଲା ପରେ ତାକୁ ଓହ୍ଲେଇ ଦେଇଥିବେ। ସିଟି ଟା ଯେମତି ସରିଯିବ ମିଡିୟମ ଲୋ ଫ୍ଲେ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
ମିଡିୟମ ଲୋ ଫ୍ଲେମ୍ ରେ ହାଇ ନୁହେଁ ମିଡିୟମ ଲୋ ଫ୍ଲେମ୍ ରେ ତିନିଟା ସିଟି ଦେବା ପର୍ଯ୍ୟନ୍ତ ଛାଡ଼ିଦେବେ ତାପରେ କଣ କରିବେ ତାକୁ ସିଟି ଟା ଯେମିତି ତା ଦେହରୁ ସବୁ ବାହାରି ଯିବ ଦେଖିବେ ସରିଗଲା ସି ଟିକିଚ ଦଶ ମିଣ୍ଟି ଛାଡିଦେଲା ପରେ ତାକୁ ବାହାର କରି ଦେଖିବେ ସେ ପୁରା ଗୋଟି ଗୋଟି କି ବଢିଆ ବାଗେରେ ଚାଉଳ ମାନେ ସିଝି ଯାଇଥିବ ସବୁ ଠିକ୍ ଠାକ୍ ହେଇଥିବ। ତାକୁ ଡାଲ୍ମା ସହିତ ଖାଇଲେ ବହୁତ୍ ଟେଷ୍ଟ ଲାଗେ।
ଆଜ୍ଞା ମାଡାମ୍ ଆପଣ ରେସିପି ଟା ମତେ ବହୁତ୍ ଭଲ ଲାଗିଲା। ମୁଁ ନିଶ୍ଚିନ୍ତ ଘରେ ବନେଇକି ଆପଣଙ୍କୁ ମୋର ମତାମତ ଜଣେଇଦେବି।
ଠିକ୍ ଅଛି ମ୍ୟାଡ଼ାମ। ଆଜି ଆପଣ କଣ କରିଥିଲେ କୁହନ୍ତୁ? ହାଲୋ ମ୍ୟାଡ଼ାମ।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
ଆଜି ଆପଣ କଣ କରିଥିଲେ କୁହନ୍ତୁ ବନେଇଥିଲେ ଘରେ?
ମୁଁ ଆଜି ଘରେ ବନେଇଥିଲି ଅଣ୍ଡା ରୋଲ ସହିତ ବାଦାମ ପକୋଡା।
ହଁ ଅମ୍ବା ଅଣ୍ଡା ରୋଲ୍ ଟା କେମିତି କଲେ ଆଉ ବାଦାମ ପକୋଡା ଟା କେମିତି କଲେ ତା ରେସିପି ଟିକେ ମତେ ଜଣେଇବେ? କି ମ୍ୟାଡ଼ାମ୍।
ଆଜ୍ଞା ମ୍ୟାଡ଼ାମ ମୁଁ ଆପଣଙ୍କୁ ଜଣଉଚି ଅଣ୍ଡା ରୋଲ ମୁଁ କିପରି ବନେଇଲି? ଅଣ୍ଡା ରୋଲ ପାଇଁ ମତ୍ ତେ ଆବଶ୍ୟକ ସାମଗ୍ରୀ ଦରକାର ଅଣ୍ଡା ଆଉ ମଇଦା ଏଇ ଦିଟା ହଉଛି ଆମର ମେନ୍। ପ୍ରଥମେ ଆମେ କଣ କରିବା ମଇଦା ଦିହରେ ତେଲ କସ୍ତୁରୀ ମେଥି, ଲୁଣ ଆଉ ପାଣି ଦେଇକି ଆମେ ଗୋଟେ ଡୋ ପ୍ରସ୍ତୁତ କରିବା। ତାକୁ ଆମେ ବହୁତ୍ ଭଲସେ ଚ ଚକଟିକି ପନ୍ଦରରୁ କୋଡିଏ ମିନିଟ୍ ପର୍ଯ୍ୟନ୍ତ ଛାଡିଦବା। ଘୋରେଇକି ଆପଣ ରଖିବେ। ଘୋରେଇକି ରଖିଲେ ବହୁତ ନରମ ହବ ଆଉ ବହୁତ ସଫ୍ଟ ହବ। ମୋର ରୋଲ୍ ଟି । ରଖି ସାରିଲା ପରେ ଆମେ ଏବେ କଣ କରିବା ଅଣ୍ଡାର ମସଲା ପାଇଁ ଆମେ ପ୍ରସ ପ୍ରସ୍ତୁତି କରିବା। ଅଣ୍ଡା ମସଲା ପାଇଁ ଆମକୁ କଣ କରିବା ଆମେ ପ୍ରଥମେ ଅଣ୍ଡାକୁ ଭାଙ୍ଗିବା ସେଥିରେ ଚୁନ ଚୁନ କରିକି କାଟିକି ପିଆଜ ପକେଇବା ବିଲାତି ପକେଇବେ। ଲୁଣ ପକେଇବେ, ହଳଦୀ ପକେଇବେ, କଞ୍ଚାଲଙ୍କା ପକେଇବେ। ମିଟ୍ ମସଲା ଆପଣଙ୍କ ଘରେ ଆବଶ୍ୟକୀୟ ଯାହାବି ମସଲା ଥିବ ଆପଣ ପକେଇପାରିବେ। ପକେଇ ସାରିଲା ପରେ ତାକୁ ଗୋଳେଇକି ରଖିବା। ଏବେ ଆମେ କଣ କରିବା ମାନେ ଅଣ୍ଡା ରୋଲ୍ ର ମସାଲ ଦେବା ପାଇଁ ଚୁନଚୁନ କି କୋବି କାଟିବା ଚୁନଚୁନ କି ପିଆଜ କାଟିବା। ତାପରେ ଗୋଟେ ପାତ୍ରରେ ଆପଣ ଫାଷ୍ଟ ପାଣି କିି ପାଣିକି ଗରମ କରି ସେଥିରେ ଚିକେନ କୁ ଆପଣ ସିଝେଇ ଦେଇଥିବେ।
ଆଜ୍ଞା।
ଚିକେନ୍ ।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
ଚିକେନ ସିଝି ସାରିଲା ପରେ ଆଜ୍ଞା ମ୍ୟାଡାମ କହୁଚି ଶୁଣନ୍ତୁ। ଚିକେନ ସିଝି ସାରିଲା ପରେ ସେଥିରେ । ସେଥିରେ ଆମେ କରେଇ ଲଗେଇକି ଗ୍ୟାସ୍ ଲଗେଇକି କରେଇ ।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
ଗ୍ୟାସ୍ ଲଗେଇକି କରେଇ ବସେଇବା କରେଇ ବସି ସାରିଲା ପରେ ଆମେ ସେଥିରେ ତେଲ ପକେଇବା। ତେଲ ପକେଇ ସାରିଲା ପରେ ଚିକେନର ଆମେ ଚିକେନ ପକେଇବା ଅଣ୍ଡା ଯୋଉ ଆମେ ଉଁ ଅଣ୍ଡାକୁ ଯୋଉ ରଖିଥିଲେ। ତାକୁ ଆମେ ଏବେ ପକେଇବାନି ଏବେ ତା ଦେହରେ ଆମେ ମିଟ୍ ମସଲା ଆଡ କରିବା ମିଟ୍ ମସଲା ଜିରା ପାଉଡର ଧନିଆ ପାଉଡର। ଆପଣଙ୍କରଘରେ ଆବଶ୍ୟକୀୟ ଯାହା ପାଉଡର ଥିବ ତାକୁ ପକେଇବେ ପକେଇ ସାରିଲା ପରେ ଆମେ ଯୋଉ ପିଆଜ ଆଉ ବନ୍ଧା କୋବିକୁୁ ଚୁନ ଚୁନ କି କାଟିକି ରଖିଥିଲେ ତାକୁ ପକେ ପକେଇକି ଘୋରେଇଦବା କିଛି ସମୟ ସେଟା ସିଝି ସାରିଲା ପରେ ସେଥିରେ- ନା ଉଁ ମାନେ ସିଝି ଯିବ ଦେଖିବେ କାଢିକି ଦେଖୁଥିବେ କି ସିଝିଲା ନା ନାଇଁ ସିଝି ଗଲା ପରେ ତାକୁ ଆମେ କାଢିଦବା। ଏବେ ଆମେ ଯୋଉ ଡୋ ବନେ ବନେଇ କି ରଖିଥିଲେ ତାକୁ ବେଲିଆ ଛୋଟ ଛୋଟ ଗୁଳା ସେଇପରି ତାକୁ ଆମେ ବେଲିବା ବେଲି ସାରିଲା ପରେ ସେଥିରେ ଯୋଉ ଆମେ ଯୋଉ ମସଲା ପ୍ରସ୍ତୁତ କରି ରଖିଥିବା। ତାକୁ ଆମେ କାଢିଦେବାଗୋଟେ। ଗୋଟେ ପେଲ୍ଟକୁ ବେଲ କି ଯୋଉ
ଆଜ୍ଞା।
ବେଲି ପକେଇବା ତାୱରେ ପକେଇଲା ପରେ ସେଥିରେ ତେଲ ମାରିକି ଏପଟସେପଟ କରିବା ଯେମିତି ଆମ ପରଟା ଯେମିତି ହୁଏ ସେମତି ସେଇଟା ହେଇ ସାରିଲା ପରେ ସେଥିରେ ଆମେ ଅଣ୍ଡା ଦେବା। ଡବଲ ଅଣ୍ଡା ଆବ୍ଲେଟେ କଲେ ବହୁତ ଭଲ ହବ। ଦିଟା ଅଣ୍ଡା ଆପଣ ଭାଙ୍ଗି କି ଗୋଟେ- ଗୋଟେ ପଟରେ ଢାଲିବେଗୋଟେ ପଟ ଢାଳି ସାରିଲା ପରେ ଆଉ ଗୋଟେ ପଟକୁ ଲଉଟେଇବେ। ଆଉ ଗୋଟେ ପଟ ସେମିତି ସେଇ ପ୍ରୋସେସ ଦିଟା ଅଣ୍ଡା ଢାଲିବେ। ଏପଟ ଯେତେବେଳେ ଦିଟା ଆଗପଟ ଅଣ୍ଡା ହେଇଯାଇଥିବ। ଆମେ ପ୍ରସୂତି ମସଲା କରିଥିଲେ ତାକୁ, ଗୋଟେ ପାତ୍ରକୁ କାଢିବା। ଏପଟେ ଅଣ୍ଡାକୁ ବି ମଧ୍ୟ ଗୋଟେ ପାତ୍ରକୁ କାଢିବା। କାଢି ସାରିଲା ପରେ, ଆମେ ଆପଣଙ୍କ ପାଖରେ- ଯାହାବି ଘରେ ପେପର ଥିବ ସମାଜ ପେପର ନିଉଜୁ ପେପର ଯାହା ଯୋଉ ପେପର ଥିବ ତାକୁ ଫାଷ୍ଟ ଆଗ ରଖିବେ ଅଣ୍ଡା
କୁ କାଢିକି, ଯୋଉ ମସଲା ପ୍ରସ୍ତୁତ କରିଥିବେ, ତାକୁ ତା ଦେହରେ ଦେବେ। ଗୋଲ ଗୋଲ କରିକି, ତା କୁ ରାଉଣ୍ଡ ସେପରେ ଆମେ ବୁଲେଇଦବା। ହେଇଯିବ ଆମର ସ୍ଵାଦିଷ୍ଟ ଅଣ୍ଡା ରୋଲ।
ହଉ ମ୍ୟାଡାମ। ଆପଣଙ୍କର ଅଣ୍ଡା ରୋଲ୍
ଆଜ୍ଞା ମ୍ୟାଡାାମ। ଅଣ୍ଡା ରୋଲ ଟା ତ ମୁଁ ଏବେ ପ୍ରସ୍ତୁତ କଲି। ଏବେ ମୁଁ ଆପଣଙ୍କୁ କହି ବି କଣ ବାଦାମ ପକୋଡା। ବାଦାମ ପକୋଡା ପାଇଁ ଆପଣଙ୍କୁ ବେଶୀ କିଛିି କିଛି ଜିନିଷ ଆବଶ୍ୟକ ନାହିଁ। ଯାହା ଆପଣଙ୍କ ଘରେ ବେଶୀ ମସଲା ଥିବ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କାଗୁଣ୍ଡ, ମିଟ୍ ମସଲା ସବୁ ମସଲା ପକେଇଦବେ। ବାଦାମ ଆପଣ ଭାଜିିକି ରଖିଥିବେ। ତାକୁ ନେଇ ଆସିବେ। କର୍ଣଫ୍ଲୋର ଦେଇଦେବେ, ବେସନ ଦେଇଦେବେ, ଗୋଳେଇଦବେ ପୁରା। ପନ୍ଦର, କୋଡିଏ ମିନିଟ୍ ଛାଡିଦେବେ। ପନ୍ଦର, କୋଡିଏ ମିନିଟ ଛାଡି ସାରିଲା ପରେ, ତେଲକୁ ଗରମ କରିକି ସେରା ସବୁ ଛାଣିବେ। ଛାଣି ଗଲା ପରେ ସେଥିରେ ଟିକେ ଚାଟ ଟ୍ ମସଲା, ଜିରା, ଲଙ୍କା ଗୁଣ୍ଡ ଦେଇଦେବେ। ଆପଣଙ୍କର ହେଇଯିବ। କଣ? କଣ?
ବାଦାମ ପକୋଡ଼ା।
ବାଦାମ ପକୋଡ଼ା। ଆଜ୍ଞା ମ୍ୟାଡ଼ାମ। ଆଉ ଆଜିର କଲ୍ ଟାକୁ ମୁଁ ଏଇଠି ସମାପ୍ତ କରୁଛି ମ୍ୟାଡାମ।
ଆଜ୍ଞା। ଧନ୍ୟବାଦ।